ସୁୁଚି
ହୁଁ ଶୁଭୁଛି ଖୀ ଖିଆପିଆ ସବୁ ସଇଲାଣି ହୁଁ ଶୁଭୁଛି ହଁ ଶୋଇବାକୁ ଗଲେଣି ନାଇଁ ଆମର ଖାଇନୁ। ବାପା ଆସିନାହାଁନ୍ତି ବାପା ଆସିନାହାଁନ୍ତି ଖାଇନୁ
ଓହୋ ବ୍ୟସ୍ତ ରହିଯାଉଛନ୍ତି ଟିକେ
ଲେଟ୍ ଆସେ ନାଁ
ଓହ ରାତିରୁ ଫୁଲ ରହିଯାଉଛି ପରା ସଜଡ଼ା ହେଇକି।
କଢ଼ାଟା ପଳେଇ ଆସେନା ସକାଳ ହେଲା ବେଳକୁ ଫୁଟି ଯାଇଥି
ହଁ କଢ ପଳେଇଆଚି ସେ ଆମର ସେଇଆ ହଉଛି ରାତିରୁ ତୋଳା ହେଇଯାଉଛି। ସକାଳୁ ବଡ଼ ହେଇଯାଉଛି।
ସେ ମାନେ ସକାଳୁ ଫୁଟି ଯାଉଛି ସେ ସେମତି କଲି କଥା- ଭୁବନେଶ୍ୱର ଟାଇମ୍ ଲାଗୁଛି ନାଁ ତ ସେଇ ସଖା ସେ ବାପା ଯାଇଛନ୍ତି ଟିକେ ଲେଟ୍ ହବ ଆସିବାକୁ ହଁ ଓଡିଶାରେ କଣ ତ୍ୟ ପରିମାଣର ଫୁଲ ଦେଇପାରିବେ? ଚାଷ ବି ହେଇପାରିବନି ଏତେ ପରିମାଣରେ।
ହଁ।
ଭାବୁଛି କୋଉ ଦିନ ଗୋଟେ ବାପାଙ୍କ ସହିତ ମିଶି କଲିକତା ଯିବି ଆ ଏଠୁ କିଣିଲା ବେଳକୁ ବାପା ଆଗରୁ ଯାଉ ଥିଲେ ଏବେ ଆଉ ଯାଉନାହାନ୍ତି ଏବେ ଆକ୍ଚୁଆଲି ଭୁବନେଶ୍ଵରରେ ବହୁତ ଜାଗାରେ ଖୋଲିଗଲାଣି। ସିଏ ଯାହାହେଲେ ସେଇ ଦଶ କୋଡିଏ ଟଙ୍କା ପ୍ରତି ଫୁଲ ପିଛା ମାନେ ବଢେଇ ଚଢେଇ ନଉଛନ୍ତି। ଫୁଲରେ ଏମିତି ଶହେ ଦୁଶହ ଏକ୍ସଟ୍ରା ତାଙ୍କର ମାନେ ହାତ ଯାଉଛି ଆଉ। ଏମିତି ଯଦି ଆମେ ଗଲୁ ଏମିତି ଯଦି ଆମେ କଲିକତା ଯାଇ ଫୁଲ ଆଣିଲୁ ତାହେଲେ ହୋଲସେଲ ରେଟରେ ଆଣିବ ଆଉ ମକୁ ବହୁତ ପଇସା ପାଖାପାଖି ହଜାର ଦୁଇ ହଜାର ଖଣ୍ଡେ କମ୍ ପଡ଼ିବ।
ହୁଁ ଏବେ ଆଣିକି କିଏ ଦଉଛି। ସେ ଆଣିକି କେଉଠୁ ଆଉଛି?
ସେ ତାଙ୍କର ଟ୍ରକ୍ ଟ୍ରକ୍ କରି ମଗେଇ ଦଉଛନ୍ତି ଆମେ ଯାହାକୁ ଜଣୁଛୁ ସେ ତାଙ୍କର ଟ୍ରକ୍ ଟ୍ରକ୍ କରି ମଗେଇ ଦଉଛନ୍ତି। ତ ତାଙ୍କ କତି ରୁ ହଁ ସିଏ ବ ବହୁତ ଫୁଲ ମଗେଇ ଦଉଛନ୍ତି। ତ ଯେତେ ସବୁ ମାନେ ଫୁଲ ଦୋକାନୀ ରହିଲେ ତ ତାଙ୍କଠୁ ସେମାନେ ଆଣୁଛନ୍ତି କିଣି ହଁ ଆଗରୁ ଯେତେବେଳେ ହଁ ନାଇଁ ଏବେ ବିଷର ବାବା ଯଦି ଯାଇ କଲିକତା ରୁ କିଣିଲେ ତାହେଲେ ଆମକୁ ଟିକେ ଶସ୍ତା ପଡନ୍ତା ଆଉ ଆମ ଲାଭ ପାଦୁ ନିଆ ହବ ସେଇ ବା ସେଇ ସେଇ ଗୋଟା ତ ଅସୁବିଧା ସେଇ ଖାଲି ବାଧୁଣିଆ ଟା ହବ। ନହେଲେ ଆଉ ଆଉ କିଛି ଅସୁ
ନା ସବୁ ବୁଲା ହଉଛି ସବୁପ୍ରକାର ଫୁଲ
ନାଇଁ ଯଦି କିଛି ଅଡର ରହିଲେ ତାହେଲେ ଆସିବ ନା ନହେଲେ ବିନା ହେଲେ ମାନେ କଣ ଫୁଲ ତ ଏକ ରୁ ଦି ଦିନ ବି ଯିବନି ନଷ୍ଟ ହେଇଯିବ ନା ସେଇ ଯୋଗୁରୁ ସେଇ ଯୋଗୁରୁ ଯ ଅର୍ଡର ହେଲା ସେଇ ଅନୁସାରେ ଆସିବ ଯେମିତି ଆମର ଜାଗର ବେଳେ ସବୁଠୁ ହାଏଷ୍ଟ ଫୁଲ ଆସେ। ସବୁ ପ୍ରକାରିଆ ଫୁଲ କାରଣ
ହଁ ଜାଗର ବେଳେ ପ୍ରତି ହଁ ମନ୍ଦିରର ଅଟୋରେ ଆସେ
ଆମର ପିଲା ବଙ୍ଗାଳୀ କାରିଗର ବି ଆସନ୍ତି ନାଁ
ଓହୋ ତମେ ବୁଝିକି ଆଣ
ବୋଝିକି ନାଇଁ ସେ ଡାକନ୍ତି ବଙ୍ଗାଳୀ କାରିଗର ପଚାରନ୍ତି ଜାଗର ରେ ତମର କାମ ଅଛି ନା ନାଇଁ ହଁ କାମ ଅଛି ଆସ ତାପରେ ସେ ତାଙ୍କର ପେମେଣ୍ଟ ଟା ଆଜି ଆଗେଲା ନେଇଯାନ୍ତି ତାପରେ କାମ ଦାମ କରିବେ ତାପରେ ଆମେ ଓନର ନା ମନ୍ଦିର ଆକ୍ଚୁଆଲି ଆମକୁ ଟୋଟାଲି କନ ଟା କହୁଥିବେ। ଆମେ ଆମ ଭାଗ ଟା ରଖିଦେଇକି ତାଙ୍କ ପଇସା ଟା ଯେତି ତାଙ୍କ ସହିତ ଯେତିକି ମାନେ ଡିଲ୍ ଟା ହେଇଥିବ ମାନେ ଆମେ ଏତିକି ଦିନ ରହିବୁ ଏତିକି ଦିନ କାମ ହବ ସେ ତାଙ୍କୁ ଦିଆ ହେଇଯାଏ ଏଇଟା ଆଉ ମନ୍ଦିର। କାମଟା ହାଏଷ୍ଟ। ଏବେ ତ ଦି ବର୍ଷ ହେଲା ମନ୍ଦିର କାମ ଆସୁନଥିଲା ଏଇ ବର୍ଷା ଟା ଆଇଲା। ସେଯୋଉ। ରବିଟକିଜ୍ ଛକରେ ଗୋଟେ ନୂଆ ଫୁଲ ଦୋକାନୀ ଖୋଲିଛି।
ହଁ ରବିଟକିଜ୍ ସେ ଗୋଟେ ଯୋଉ ରିଲାଏନ୍ସ ବେସ। ଆାଗରେ ଗୋଟେ ଫୁଲ ଦୋକାନ ଅଛି
ନା ସେ ତାର କଥା ଛାଡ ସିଏ ତ ଖୁଚୁରା ବେ। ପାରି ମାନେ ତାର ଖାଲି ଏଇ ଟଙ୍କାଏ ଆଠଣା ବେପାର। ତାର ସେଥିରେ କିଛି ନାହିଁ ଆମର ର ରବିଟକିଜ୍ ଛକ ସେପଟେ ଗୋଟେ। ସେ ମାନେ ଦେଖିବୁ। ବସ ବୁଲିଲା ବେଳେ ଗୋଟେ ଦୋକାନୀ ବସେନି ହଁ ବସ ବୁଲିଲା ବେଳେ ଗୋଟେ ଦୋକାନୀ ଗୋଟେ। ମନ୍ଦିରେ ବସି। ସେନି।
ହଁ ହଁ କେଜେଆ ଦୋକାନ କୁଆଡେ ହେଇଗଲେଣି କଣ ଏତେ ମନେ ରଉଛି ଖୋଲି ଦେଇଛି ଗୋଟେ କୋଉଠି ଆଉ।
ତାକୁ ବର୍ଷେ ଦିଆହେଲା ବ୍ରହ୍ମେଶ୍ବର ମନ୍ଦିର ସଜେଇବାକୁ। କାରଣ ଏମାନଙ୍କୁ ଲାଗିଲା କି ଆମେ ତାଙ୍କର ଅଧିକ କାରଣ ଏମାନଂକୁ ଲାଗିଲା କି ଆମେ ତାଙ୍କର ଅଧିକ ପଇସା ଗୁରା ଖାଇଯାଉଛୁ ତ ସେମାନେ ତାଙ୍କୁ କହିଲେ କି ଆଉ ଦେଖିବା ଇଏ କେମିତି ସଜଉଛନ୍ତି ଏତେ ବର୍ଷ ହେଲା ତ ଇଏ ସଜେଇଲେ ଭାଇ ତୁ ଶୁଣିଲେ ହସିବୁ। ଦି କଡ଼ିି ଗେଣ୍ଡୁଟି ଆଉ। ଚଡ଼ି କିି ସେ ଟାଙ୍ଗି ପାଇଲାନି ମାନେ ମନ୍ଦିର ଉପରେ ଚ ସେଇ ବା ହଁ। ଆରେ ମନ୍ଦିର ଉପରେ ଚଢିକି ତୁ ଗେଣ୍ଡୁ ଟାଙ୍ଗି ପାରୁନୁ ତୁ କହିବୁ ମୁଁ ଫୁଲ ଦୋକାନୀ ହେଲା।
ଆଉ ନୂଆ ନୂଆ ଦେଖିକି ଲୋଭ କରିଦେଇଛି କିନା ଫୁଲ ଦୋକାନ ବହୁତ। କମ ଅଛି ନା ଏଇ ଏରିଆରେ।
ସେଇ କଥା ବାପା ବିନା ସିଡ଼଼ିରେ ଫକ୍ ଫାକ୍ କରି ଚଢ଼ି ଯାଉଛନ୍ତି ଇଏ ଭାଇ ଚକଉଛି ବାପା ବିନା ସିଡ଼ିରେ ଫକ୍। ତା ଉପରେ ଚଢି। ଫୁଲ ନଗେଇ ଦଉଛନ୍ତି ଇଏ ସିଡ଼ି ରେ ସିଡ଼ି ଚଢି ପାରୁନି କହୁଛି ମତେ ଡର ଲାଗୁଛି ଆରେ ଭାଇ ତୁ ପୁଣି ପଇସା ନବୁ ନା ନାଇଁ ପୁଣି ଡର ଲାଗୁଛି କହିଲେ କେମିତି ହବ।
ଫୁଲ ଲଗେଇବେ ମନ୍ଦିରରେ ଓହୋ।
ଟୋଟାଲି ମନ୍ଦିରଟା ସଜା ହବନା। ତା ପରେ ବୁଝେ ଯେତିକି ଫୁଲ ଲାଗିବ ମାନେ ପୁରା ଗୋଟେ ଗୋଟେ। ତମେନେ ମାନେ ଏରିଆ ଗଧା ହବ।
ଓଁ ଏରିଆ ଗଦା।
ମେ ଖାଲି ଅଟୋରେ ସେ, ବା ଅଟୋରେ ଖାଲି ଭୁଆ ହେଇ ହେଇ ଟଙ୍କା। ତିନି ଚାରିହଜାର ଖାଲି ଅଟୋ ବାଲା ନେଁ। କାରଣ ଏତେ ପରିମାଣରେ ଫୁଲ ସେ ବୁହା ହବ ନାଇଁ ସେ ମାଳ ସବୁ ତିଆରି ହେଇକି ଆସେ ସେଆଡୁ ସବୁ ଯାକ ତିଆରି ହେଇକି ଆସ ଆମେ ଖାଲି ପଇସା ଦେଇ କିଣିବୁ କିଣିବୁ ହଁ ଆଉ ଯାହା ଟଙ୍କା ବି ପାଞ୍ଚ ଟଙ୍କା ଅଧିକ କରିକି ଆମେ ତାକୁ ବିକିବ ଆଉ। ଯାହା ଲାଭ ରହିବ ଆମର ଆଉ ଏମିତିଆ ମାନେ ଇଏ ପାଗଟାକୁ ମାନିବା ପଡିବ କେତବେଳେ ଜି ପକେଇ ଦଉଛି କେତେବେଳେ ଛାଡି ଯାଉଛି। କେତେବେଳେ ପୁଣି ପକଉଛି ହେଁ ହେଁ ମାନେ ଗୋଟେ ଗୋଟେ ଅଜ ପକାରିଆ ହେଇଗଲେନି ଏଇନା ଦେଖୁନୁ ମୁଁ କେମିତି ଛିଡା ହେଇଛି ହଁ। ଛିଡା ହେଇଛି କେମିତି ପକଉଛି ମତେ ବାରି ଅକଳା ନାଗୁଚି ହୁଁ।
ଟୋପାଏ ଟୋାପାଏ ମୁଁ ତ ଚାଲିକି ଆସିଲେ ଟୋପାଏ ଟୋପାଏ ପକଉଥିଲା।
ହୁଁ ତାପରେ ବନ୍ଦ ହେଇଗଲା।
ହଁ ହଁ ଧରିତ୍ରୀ କଣ ମନେ ପଇଲା। ତୋଅ ମତେ କାମ କରିଦେବ ଦିଇଟା।
ହୁଁ।
ତାପରେ ମୋର ଯେନ୍ ଦରକାର ହେଲା ଳକୁ ସେ ତାପରେ।
ହଁ ସିଏ ସିଏ ଆଉ କରିବୁନି ସିଏ ଆଉ କରିବୁନି ସିଏ ସେମିତିଆ। ସେମତେ ବି ସେମିତି ହଇରାଣ କରେ।
ହୁଁ ମତେ କହିଲେ ମୋର କାମ ଅଛି ଟିକେ ନାଗ ମୁଁ ଟିକେ ଛାଡ଼ିଦେଇ ତାପରେ
ନା ନା ନା ନା ନା ସିଏ ସିଏ କରିବନି ସିଏ ସେମିତି ହଇରାଣ କରେ ମତେ ସେଦିନ ଫୋନ କଲା। ମତେ କଲା ଆରେ ଗୋଟ ଗୋଟେ କାମ ଅଛି ହେଇଆ। କାମ ଆଉ ମୁଁ କହିଲି ହଉ ହଉ ଆସ କରିବା ସେପରେ ମୁଁ ଯେତେବେଳେ ଦରକାର ହେଲା ନା ସେତେବେଳେ ଆଉ ଶୁଣିଲାନି।
ହଁ ପା ମୁଁ ତ କହିଲି ହଉ କେତେବେଳେ କାମ ଟା କଣ କରିବା। କହିଲ ହଉ ର ଟିକେ ମୁଁ ଆଉ ଟିକେ ପରେ।
ଜମା ଜମା ଭୁଲି ଯା ଭୁଲିଯା ହେଲା। ଖାଲି ବାହାନା ମାରିଦବ। ଆଉ କିଛି ନାହିଁ ଖାଲି ଖାଲି ଗ୍ରୁପ ପୁରା ଆଡମି ଅଛି ଆଉ ଆଉ ରଖେଇଛି ହେଲା ଆଉ ମାନେ ସେ ତାଙ୍କର ସେ ତାଙ୍କର ଯାହା କରିବା କଥା
ହଁ କାମ ଟା ଗୋଟେ ଦେଇଛି ଆଉ।
ଆଉ ଛାଡ ଏଇ ତା ତତେ କିଏ କହୁଥିଲା ତା କଥାରେ ପଢିବାକୁ। ମତେ ତ ସେ ବାରମ୍ବାର ମତେ ସେ ମତେ ସେ ବାରମ୍ବାର ତ ମେସେଜ କରିଛି ଯାାରେ ଭାଇ ହେଲ୍ପ ଗୋଟେ କରିବୁ ମୁଁ କହୁଛି ନାଇଁ ମୁଁ ହେଲ୍ପ କରିପାରିବିନି। ଡାଇରେକ୍ଟ ମୁହେଁ ମୁହଁ ନ କଲେ ଏମିତି ହୁଏ। ତତେ କାଲି ମୁଁ କଲେଜ ଚାଲ ତତେ ଗୋଟେ ସ୍କ୍ରିନ ସଟ୍ ଦେଖେଇବି ଗୋଟେ ଭଲ ସ୍କ୍ରନଷ୍ଟ ଟେ ଦେଖିକିପୁରା ଖୁସି ହେଇଯିବୁ ହୁ କାଲି ତ ଯାହାହଲେ ମୁଁ ଭାବ। ବୁିଅ। ଖରାପୁ ଯାହାଉ କାଲି କିନ୍ତୁ ଯିବି କଣ ଏାତେ ଦିନରେ ରହିଗଲେ ହି ନାଇଁ। ଡରିକି ରହିଲେ।
କିଛି ଦିନ ନହଲେଣି ଆଉ ନହେଲେ ପାଠ ପାଠ ପଢି ହବନି କିଛି ହଁ ଶୁଣିିକି ଡରିକି ରହିହବନି ଭାଇ ମୁଁ ଗଲେ ପୁଣି ଟିକେ ବହି ବହି ବୁଝାବୁଝି କରିବାର ଅଛି କଣ ଅଛି ସିଧାଥ ମୁଁ କହୁଛି। ସେ ସେ। ଯୋଉ ଆମର ଯୋଉ ଟପିକ୍ ଅଛି ସେଇଟା ବହି ଦରକାର ନାହି ସେ ଏକାଥ ଏମିତି ପଢିଦବ କହୁଛି। ସିଏ ପଢା ଛୁଆ ଟା ପଢିଦବ।
ଆଚ୍ଛା।
ଆଉ ଉ ଉ ଉ ସୋଇଲୋ ମୋଧେ ନା
ହଁ ଏତେ ବେଳୁ କଣ ଶୋଇବ? ଆଉ ଟିକେ ଗଲୁ ସବୁ କାଲି ସକାଳୁ ପୁଣି ଜଲ୍ ଉଠିବାର ଅଛି ଯିବାର ଅଛି
କୁଆଡେ ଯିବୁ କୋହୁନୁ?
ହଁ କାମ ହ ଯିବାର ଅଛି କଣ ଦେଖିବା କଣ ହଉଛି କାଲି ସକାଳେ
ଭାଇ ମତେ ନିଦ ମାଇଲେ ବି ମୁଁ ଯାଇଁ ସୋଇ ପାରି ମି଼ ଆଁ ନିଦ ମାଇ ଲା ବେଳକୁ ବି ଶୋଇ ବି କାନି ବି
କମାଇ
ହଁ ଭାରି ତକ୍ ଲିପ୍ ହୋଉ ଚି ଶୋଇଲା ବେଳକୁ ଭାଇ ମୋର ମେନେ ପେଟ ଟା କାଟୁଚି।
କିନ୍ତୁ ଦେଖା ଦେଖା ଯାଇଁକି ମୋର ମଝିରେ ଯେମିତି ମୋ କଣ କହିଲୁ ପ୍ଲସ ଟୁ ପଢ଼ିଲା ବେଳେ ତାର କଣ ଇଛା ହେଲା କେଜାଣି ମୁଁ ସେ କଲେଜ ପାଖରୁ ଗୋଟେ ଲୋକଠୁ ଦହିବରା ଖାଇଥିଲି। ଭାଇ ତାପରେ ଜି କି ଝାଡ଼ା ବାନ୍ତି ହେଲା ରେ ଭାଈ। ଭାଇ ଏକାଥରେ ହେଲା ଯେ ମୁଁ ଛାନିଆ ମୁଁ ତା ପରଠୁ ଦହିବରା ମତେ କାଇଁ ଭଲନି ତେ ମୁଁ ବୁଁ ବର୍ଷା କୁ ଥରେ କି ଦି ଥର ଖଣ୍ଡେ ଦହିବରା ବହୁତ୍ କ ମାନେ କମ୍ ଖାଏ ଯୋଉଠି ଭଲ ଦେଖୁଥିବି ସେଇଠି ଖାଇବି।
ହୁଁ ହୁଁ ମତେ ଲାଗୁଚି ଏଇଠି ଫୁଲ୍ ପଏଜନ୍ ବେରିଆ ବୋଧେ କିଛି ଗୋଟେ ହେଇଜାଇଛି।
ହଁ ଫୁଡ୍ ପଏଜନ କି ଯୋଉ ବାସୀ ବାସୀ ରଖୁନାହାନ୍ତି କି ବାସୀ ରଖିଦେବେ ସେଇଆକୁ ଦେଇ ଦେବେ ଯୋଉ ମିସ୍ ସେଇ ଭାଇ ସେଇଟା ବି ବହୁତ୍ ତୁ ଅଖାଡୁଆ ବାହାରିବ
ହଁ ମ ଭାରି ଅକଳିଆ ଲାଗୁଛି ଗୋଟେ କଣ ଟେ ମାନେ ଖାଇଦେଇଛି ମୁଁ ମାନେ ଦିହ ଏମିତି ଖରାପ୍ ହେଇଚି ମେଡ଼ିସିନ୍ ଖାଇଲେ ବି ଯାଉନି। ଆ ସେ ଚୂଡା କଦଳୀ କେତେ ଖାଇବ? ତୁ ଗୋଟେ କହୁନୁ ଗୋଟେ ମଣିଷ ଗୋଟେ ଚୂଡ଼ା କଦଳୀ ଖାଇକି କେତେ ରହିବ। ସତକଥା ମୁଁ ଚୁଡ଼ା କଦଳୀ ମୋ ପେଟକୁ ଯାଏନି। ସେଇ କଥା ତ ଭାଇ ମୁଁ ଯେତେ ଯାହା କର ମ
ହୁଁ ଅଭ୍ୟାସ ନାହିଁ ଆଉ। ପିଲା ଦିନୁ ତ ଛି ଛାକର କରୁଚ ସେଇଆକୁ ଭଲ ଲାଗୁନି। ଖାଇବୁ ଆଉ ଆଉ ସେ କେତେ ଖାଇବ? ମୋର ଗୋଟେ ସାଙ୍ଗ ଟେ ଥିଲା ପ୍ରଣବ ବିଲି ପ୍ଲସ୍ ଟୁ ରେ ଥିଲା ବିଜେବି କଲେଜ୍ ରେ ସେ ଯେମିତି ବାହାର ଜିନ୍ କିଛି କେବେ ଖାଏନି ପ୍ରଣବ ପ୍ରଣବ। ହଁ ସେ କିନ୍ତୁ ବାହାର ଜିନିଷ କିଛି ଖାଏନି। ପିଲାଦିନୁ ଠୁ ତାର ଅଭ୍ୟାସ ହେଇଯାଇଛି ଆଉ ମାନେ ଗୁପଚୁପ ଫୁପଚୁପ୍ ଆ ଆଉ ଆଳୁ କୁ ଚକଟି ଦେଖିକି ତାର ଛି ହେଇଯାଇଛି ଗୋଟେ ପିଲାଦିନୁ ଭାଈ ସେ କେବେ ବାହାର ଜିନିଷ ସବୁବେଳେ ଘର ଜିନିଷ ଖାଏ। ସବୁବେଳେ ବଡ଼ ଜିନିଷ କୋଉଠି ଖାଇବ ପୁରା ପରିଷ୍କାର ଯୋଉଠି ଥିବ ପୁରା ପୁରା ଫାଇପଷ୍ଟର ଇଟିଂ ଭଳିଆ ଥିବ ଯଦି ଭଲ ଜିନିଷ ସେଇଠି ଖାଇବ।
ହଁ ସେଇଟା ଜନ ଜଣଙ୍କର ମାନେ ସଉକ ଥାଏ। ଯେତେ ଶଉକଥିବ।
ସଉକ୍ ଥିବ ନୁହଁ ଗୋଟେ ଗୋଟେ ପିଲାମାନଙ୍କୁ କହିଲି ପିଲାଦିନୁ ଦେଖିକି ଘୃଣା ଆସିଯାଇ ଗୋଟେ
ହୁଁ ହୁଁ ହଁ ସତ କଥା ମୋର ସେମତି ଗାଁରେ ଗାଁ ରେ ଗୋଟେ ସେମତି ଗାଁ ରେ ସେମତି ଗୋଟେ ଭାଇ ଜଣ ଅଛନ୍ତି ଗାଁ ରେ ଜଣେ ଭାଇ ଜଣ ଅଛନ୍ତି ସେ ଛେନା ଖାଆନ୍ତିନି କହିବେ ଛେନା ଖାଇଲେ ମତେ ବାନ୍ତି ଉଠଉଛି।
ଏ ହେ। ସିଏ ଟିକେ ପ ପଇସା ବାଲା ଲୋକ ପଇସା ବାଲା ନୁହଁ ସେ ବଢିଆ ପିଲାଟେ କିନ୍ତୁ ଗୁଣକର ମସ୍ତ ବଢିଆ ଛୁଆଟା। ମାନେ ବଲ ଭଲ ପାଠ ପଢେ। ମ୍ୟାଥରେ ଟପର୍ ସେ ମ୍ୟାଥ ଟପର ହଁ ବା ମ୍ୟାଥ ତାକୁ ଯୋଉ ଭଳିଆ ମ୍ୟାଥ ଦବୁ ସେ କରିଦବ। କିନ୍ତୁ ଆମ ସହିତ ପଡି ଗେମ୍ ଖେଳି ଖେଳି ମାର୍କ ରଖିଥିଲା ଯେ ସେଭେନ ଟି କେତେ ରଖିଥିଲା।
ସିଭିଲଟି ଆରେ ଭାଇ ମାନିଆ
ଖଣ୍ଡେ କୋଚିଂ ଯାଉଥିଲା।
ହୁଁ ହଉ। ମୁଁ କହିଲି ଏ ଏଇ କଲ ଟା ଏବେ ରଖିଦେ
ହୁଁ ହଁ ଏବେ ଫାଙ୍କା ଅଛି କହୁନୁ ହଁ ହଉ ହଉ। ଠିକ୍ ଅଛି ମୁଁତେ ଏଇନା ଶୋଇବିନି କେତେଟା ବାଜିଚି। ଆ ଦଶଟା ତେର ମୁଁ ଏଗାରଟା ବେଳକୁ ଶୋଉଚି।
ହଉ କରୁନୁ କର।
ହଁ ହଉ ହଉ ହଁ। ହଁ,